ହ୍ୟାଲୋ।
ହ୍ୟାଲୋ, ଶୁଭ‌ ସନ୍ଧ୍ୟା।
ସନ୍ଧ୍ୟା ହେଇଗଲାଣି ତମ ଆଡେ?
ଆଉ ତିନିଟା ଚଉରାଳିଶ ହେଇଛି। ବର୍ଷା ହଉଛି ତ ସେଥିପାଇଁ ସନ୍ଧ୍ୟା ଭଳିଆ ଲାଗୁଛି ଆଉ, ଶୋଇପଡିଥିଲି।
ଶୋଇଥିଲ ବର୍ଷା-ଆ ପକଉଛି ତମ ଆଡେ?
ହୁଁ-ଉଁ-ଉଁ ବର୍ଷା ଜୋରରେ ଆଜି ସେଇ ଦିଟା ବେଳକୁ ହେଇଥିଲା ବର୍ଷା ଜୋରରେ।
ଓହୋଃ, ଆମ ଆଡେ ଏତେ ହେଇନି କମ୍ କମ୍ ହେଇଛି। ଘଡଘଡି ଟିକେ ମାରୁଥିଲା। ହବ ବୋଧେ ବର୍ଷା ପାଗ ଟିକେ କାଁଳିଆ କାଁଳିଆ କରୁଛି ଥଣ୍ଡା ପବନ ବହୁଚି।
ବୁଲିବାକୁ ଭଲ ହେଇଛି ଆଉ ତାଙ୍କୁ ବୁଲିବାକୁ ଭଲ ହେଇଛି।
ହଁ କୁଆଡେ ବୁଲାବୁଲି ପାଇଁ ଭଲ ହେଇଛି। ଏଇ କାଦୁଅରେ ଆଉ ବର୍ଷା ହେଇଗଲେ କାଦୁଅ ହେଇଯିବ ଆଉ, କିଏ ଯାଉଛି ବୁଲି କୁଆଡେ।
ନାଇଁ ବର୍ଷା ନହେଲେ ବୁଲିବା ପାଇଁ ଠିକ୍ ଅଛି ଆଉ ବର୍ଷା ହେଇଗଲେଲେ ତ କାଦୁଅ
ବର୍ଷା ହେଲେ ପାଚୁ ପାଚୁ ଲାଗିବ।
ଘଡ଼ଘଡି ମାରିକି ବର୍ଷା ଜୋରରେ ହେଇଛି ଆଉ।
ହଁ ଆମର ତ ଏଆଡେ ଟିକେ ଘଡ଼ଘଡ଼ ମାନ୍ଦିଲାଣି। ବସିଥିଲି ଏମିତି ଆଉ ବାହାରେ ପବନ ହଉ ହଁ ଲାଇନ୍ ତ କେତ୍ କେତେବେଳୁ କଟିଛି ପୁଣି ଥରେ-ଥରେ ଆସୁଛି ପୁଣି ଯାଉଛି ଏମିତି ହଉଛି।
ହୁଁହୁଁ ହୁଁ। ଆଉ ଆଜି କଣ ବନେଇଥିଲେ ନାଇଁ ପିଲାମାନେ ଖେଳୁଛନ୍ତି।
ହୁଁ-ହୁଁ ହୁଁ। ସ୍କୁଲୁ ତ ଖୋଲିଲାଣି ପିଲାମାନେ ସ୍କୁଲୁ ଆଡେ ବେଶୀ ରହୁଥିବେ ଆଉ ଘରେ ବେଶୀ ସମୟ ଆଉ ରହୁନଥିବେ।
ନାଇଁ। ଚାରିଟା ସେ ସ୍କୁଲୁରୁ ରହିଲେ ଚାରିଟା ରୁ ଆସିକି ଟିକେ ଖେଳୁଚନ୍ତି ପୁଣି ଟିଉସନ ଯାଉଚନ୍ତି।
ଓ ବେଶି କଥା ହେଇ ପାରିବାନି।
ହ ପିଲାମାନଙ୍କୁ ଆଉ ସମୟ କାଇ। ରହିବା ପିଲା।
ସତେ। ଛୁଟି ଥିଲା ବୋଲି ଖାଉଥିଲେ ସମୟ ଆସୁଥିଲା ଆଉ କୋଉଠି ସମୟ ହବ।
ହୁଁ।
ତମ ପିଲାମାନେ ଖେଳୁଛନ୍ତି ତମ ପିଲାମାନେ ଖେଳୁଛନ୍ତି।
ହଁ ହଁ ପିଲାମାନେ ଖେଳୁଛନ୍ତି ସବୁ ବାହାରେ ହ। ଆଉ ଆଜି କଣ ବନେଇଥିଲ ଖାଇବା?
ଖାଇବା ହେନ୍ତି ବନା ହେଇଥିଲା ଚିକେନେ ଭାତ। ଆଉ ପରିବା ଭଜା। କଛି।
ଚିକେନେ ସେଇ ପିଆଜ ବଟା ଦେଇକି ନା ସେଇ ବେସର ଚିକେନେ?
ନାଇଁ ପିଆଜ ବଟା ଦେଇକି ଅଛି ବେସର ଚିକେନେ କରିନି କେବେ ମୁଁ।
ଅ ହଁ ବେସର ଚିକେନେ ଟା ବି କଲେ ବଢିଆ ଲାଗେ ବେସର ଚିକେନେ ଟା ଗଲେ। ବହୁତୁ ବଢିଆ ଲାଗେ ଯେମିତି ପୋଡା ଚିକେନେ ଯେମିତି ହାଣ୍ଡିରେ ହୁଏ। ସେଇଭଳିଆ ରାଗେ ବଢିଆ ଲାଗେ ଚିକେନେ ଟାକୁ ଚିକେନେ ଟାକୁ ଭଲସେ ଧୋଇକି ରଖିଦେବେ ତାପରେ ମସଲା ରେ କିଛି ଖାଲି ସୋରିଷ ଦେବେ ବଟା ପୁରା ଚିକଣ ରେ ବାଟି ଦେଇଥିବେ ତାକୁ ସେଥିରେ ପିଆଜ ରସୁଣ କିଛି ନାଇଁ ସେ ପିଆଜ ରସୁନ କିଛି ସେଥିରେ ପଡିବନି ଖାଲି ସୋରିଷ ଟା ହଁ। ତୋରିଷ ଟାକୁ ଭଲସେ ପୁରା ପେଷ୍ଟ କରିଦେଇଥିବେ ପୁରା ଚିକଣ ହେଇଥିବ ଟିକେ ବି ଖଦଡ ନଥିବ। ତାକୁ ପଲିଶି ରେ ବା ବାଟି ଦେଇକି ସେ ଚିକେନେରେ ଢାଳିଦେବେ ଆଉ ସୋରିଷ ତେଲ ଟିକେ ଗରମ କରିକି ଦେଇଦେବେ। ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ ସ୍ୱାଦ ଅନୁସାରେ। ଆଉ ଗରମ ମସଲା ଟିକେ, ମିଟ ମସଲା ଟିକେ, ଟମାଟୋ ଗୋଟେ ଛୋଟ ଛୋଟ କାଟିକି ଏଥିରେ ପକେଇଦେବେ। ଆଉ କଞ୍ଚାଲଙ୍କା କଞ୍ଚା ଲଙ୍କା ପ ପକେଇଲେ ବହୁତୁ ବଢିଆ ଟେଷ୍ଟ ଲାଗେ। କଞ୍ଚା ଲଙ୍କା ଟାକୁ ଲମ୍ବା ଲମ୍ବା କାଟି କି ଦି ଚାରିଟା ପକେଇ ଦେଇଥିବେ ଯେତିକି ରାଗ ଯେତିକି ଖାଇବଅ। ସେଇ ଅନୁସାରେ ପକେଇଦବ। ତାକୁ ଗୋଳେଇ ଗୋଳାଇକି ଟିକେ ସମୟ ରଖିଦବ। ଦଶମିନିଟ୍, ପନ୍ଦର ମିନି ରଖିଦେଲେ ଭଲ ସେ ସେ ତା ସହିତ ମେରିନେଟ ହେଇଯିବ। ତାପରେ ତାକୁ କଡେଇ ଗୋଟେ ବସେଇ ଏଥିରେ ଅଳ୍ପ ତେଲ, ତେଲ ଏଥର ଗୁଳା ଯେହେତୁ ହେଇଥାଏ କାଇଁ ତେଲ ଅଳ୍ପ ଗରମ କରିକି ତାକୁ ସେଥିରେ ଛାଡିଦବ। ଗରମ ହେଲା ପରେ ଆକୁ ଯୋଉ ମେରିନେଟେ କରିଥିବା ଯୋଉ ଚିକେନେ କୁୁ ସେଥିରେ ଛାଡିଦେବ। ଘୋଡେଇ ଘୋଡେଇ କଷି କଷି ଦବ ଘାଣ୍ଟି ଘାଣ୍ଟିକି। ସେ ଆପେ ଆପେ ହେଇଯିବ ପୁରା ଶୁଖା ସୁୁଖା ପାଣି ବାହାରିଲେ। ବାହାରିବ ସେଇଥିରେ ଶୁଝିବ ଆଉ ପାଣି ଦବାକୁ। ପଡିବନି ନା ସେଇଥିରେ ସିଝିଯିବ ଚିକେନ ଟା ତ ଜଲଦି ସିଝିଯାଏ।
ଓହୋ ଦେଖି ଟ୍ରାଏ କରିବା ଥରେ ଆଉ।
ହଁ ଟ୍ରାଏକର ଥରେ ବହୁତ ବଢିଆ ଟେଷ୍ଟ ଲାଗେ। ତାକୁ ଭାତ ସାଙ୍ଗେରେ ରୁଟି ସାଙ୍ଗେରେ। ବଢିଆଲାଗେ ଖାଇବାକୁ। ମୁଁ କେତଥର କଲିଣି ମୁଁ ଜାଣିନଥିଲି ମୋ ଦିଅର ଥରେ କଲା ଯେ ସେ ଥରେ ଥରେ କଲା। ଦେଖିଥିଲି ତାଠୁ ତ ତାପରେ କଲି ଘରେ କଲି ଯେ ବଢିଆ ଲାଗିଲା। ତାପରଠୁ ହେମତି କରେ।
ଓ ହଁ।
ଆଉ।
ଆଉ କ ତମେ କହ? ଘରେ ସବୁ ଅଛନ୍ତି ଆଉ ଯୌଥ ପରିବାର ଆମର ଆଉ।
ହୁଁ ହୁଁ ତମର ବି ଯୌଥ ପରିବାର ନାଇଁକି? ଆମର ବି ତ ଯୌଥ ପରିବାର ଘ ଘରେ ଶାଶୁ ଶ୍ୱଶୁର। ଯାଆ ସମସ୍ତେ ରହୁଛନ୍ତି ଆମେ ଏକାଠି। ରହୁଛୁ ଆଉ ସବୁ କାମଦାମ ମିଶି ମାଶିକି କରଦଉ କିଛି ଜଣା ପଡେନି।
ହଁ ହଁ ମିଶିମାଶିକି କାମ କଲେ କିଛି ତ ଜଣା ପଡ଼ିବନି। ଆଉ ଜଣେ ବସିବ ଜଣେ କଲେ ହବକି।
ହଁ ସେ ଜଣାପଡେନି ଯେ କାମ କେତେବେଳେ ବି ହେଇଯିବ।
କଣ ରୁଷେଇ କରିଥିଲ?
ଆଜି?
ହୁଁ।
ଆମର ଆଜି ହେଇଥିଲା। ଡାଲମା ହେଇଥିଲା ହରଡ ଡାଲିରେ ଡାଲମା ହେଇଥିଲା ଆଉ। ଆଳୁ ଚୋଖା ହେଇଥିଲା।
ହୁଁ ହୁଁ।
ସୋୟାବଡ଼ି ତରକାରୀ। ଆଉ ସଲରା ଭଜା। ମାଛ ଭଜା ହେଇଥିଲା। ଏତିକି ହେଇଥିଲା ଆଉ।
ତାପରେ କୁଆଡେ ବୁଲାବୁଲି ଯାଇନ?
ନାହିଁ ମୁଁ ଏଇଥର ଛୁଟିରେ ଆଉ କୁଆଡେ ବୁଲିବାକୁ ଯାଇନି। ଯିବି ଏଇ ଦଶହରା ଛୁଟିରେ ବୁଲିବାକୁ ଯିବି ଆଉ। ଏଇଥର ଛୁଟିରେ ଏତେ।
ହୁଏନିକି ଦଶହରା କେମିତି କଣ ହୁଏ?
ଦଶହରା ଆମର ହଁ ଆମ ସେପଟେ ବହୁତ୍ ଭଲସେ ହୁଏ ଦଶହରା। ସବୁ। ପାଇକମାନେ ବାହାରିକି ଯାଆନ୍ତି ନିଜ ନିଜ ଘରୁ ସ ବୁ ପାଇକ୍ ଯେତେଥିବେ ହଁ ସେ ସବୁ ଖଣ୍ଡା। ପୂଜା ହୁଏ ତ ଘରେ ପୁଣି।
ହୁଁ। ଘରେ ପୂଜା ହେବେ ସେ ଖଣ୍ଡାକୁ ପୁଣି ଉଠେଇକି ନେଇକି ଯିବେ ଦଶହରା ପଡିଆକୁ। ସେଠି ଖେଳ ଖେଳ ହୁଏ ସେଠି ଖଣ୍ଡା ଖେଳ ବାଡ଼ି ଖେଳ ସବୁ ଖେଳ ହୁଏ ଠାକୁର ଦେବୀଙ୍କ ସାମ୍ନାରେ।
ଠାକୁରଙ୍କ ଆଖି ଫୁଟା ଯାଏ ଦୁର
ହଁ ମାଙ୍କର ଆଖି ଫୁଟା ଯାଏ ସେ ତୀରରେ ମାଙ୍କ ଆଖି ଫୁଟା ଯାଏ।
ସବୁଆଡେ ସେଇ ସେଇ ପ୍ରକାର ହୁଏ ବୋଧେ ଆଉ କଟକରେ ଦଶହରା ଫେମସ୍ ପୁରା।
ହଁ ସିଆଡେ କେବେ ଯାଇନାହାନ୍ତି ଦେଖିବାକୁ କଟକ?
ନା ସେ ଆଡେ ମୁଁ ଥରେ ଟିକେ ଛୋଟ ଥିଲା ବେଳେ ଯାଇଥିଲି।
ହୁଁ।
ଆଉ ବେଶୀ ମନେ ନାହିଁ।
ଦେଖିନି କେବେ?
ଦେଖିଛି ଟିଭିରେ ଯାହା ଦେଖେ ଆଉ
ହଁ ବାଲିଯାତ୍ରା ଦେଖିବାକୁ ଯାଇଥିଲି ଥରେ ବାଲିଯାତ୍ରା ଦେଖି ଯାଇନାହାନ୍ତି।
ନାଇଁ ବାଲିଯାତ୍ରା ମୁଁ ଯାଇନି କେବେ ବି ଯାଇନି। ଆଉ ଏଥର ନଣନ୍ଦ ଡାକୁଛନ୍ତି ଆସ ବୋଲି।
ବହୁତ ଭିଡ ହୁଏ ବାଲି ଯାତ୍ରାରେ ବହୁତ ଲୋକ ହୁଅନ୍ତି। ବିଭିନ୍ନ ପ୍ରକାର ସବୁ ବିକ୍ରି ହୁଏ ଜିନିଷ ଭଲ ଭଲ ବିକ୍ରି ହୁଏ ସେଠି।
ସବୁ ମା ବାପା କୁ ଛାଡିଲେ ଆଉ ସବୁ ଜିନିଷ ମିଳେ ପରା ବାଲିଯାତ୍ରାରେ।
ସବୁ ସବୁ ସବୁ ସବୁ ଆସେ ଆଉ
କାଠ ଜିନିଷ ଆଦି ଇଲେକ୍ଟି ଜିନିଷ ଆଦି ସବୁ ବିକ୍ରି ହୁଏ।
ସିଳ ଶିଳପୁଆ ସବୁ ବିଭିନ୍ନ ପ୍ରକାର ଜିନିଷ ଯାବତୀୟ ଜିନିଷ।
ହଁ ସେଇଆ। ଏଥର ନଣନ୍ଦ ଡାକୁଛନ୍ତି ତାଙ୍କ ଘର କଟକ ତ?
ଯାଅ ଥରେ ଦେଖିକି ଆସିବ ବୁଲାବୁଲି କରିକି ଭଲ ଲାଗିବ।
ଏଥର ଯିବୁ ବୋଲି ଭାବିଛୁ ସବୁ ମିଶିକି ପରିବାର ସହ ସବୁ ଯିବୁ ବୋଲି ଭାବିଛୁ ଆଉ। ଯିବୁ ଯେମିତି ହେଲେ। ଦେଖିବା ଯାହା ଭାବିଲେ ତ ହୁଏନି ଦେଖିବା କଣ ହଉଛି ଆଉ
ହୁଁ।
ହୁଁ ସେପଟେ କିଏ ଅଛନ୍ତି ଆମର ବାଲିଯାତ୍ରା ଦେଖିଛ ତମେ ତାହେଲେ?
ସେପଟେ ମାଉସୀ ଘର ଥିଲେ ଯେ ଆଉ ଦେଖିବା ଆଉ ମାଉସୀ ଘରକୁ ଯିବା ଦେଖିକି ଆସିବା। ମାଉସି ବହୁତ ଦିନ ହେଲା ଦେଖା ହେଇନି। ଦେଖିବା ଏ ଥର କଣ ହଉଛି ଦେଖିବା ଆଉ?
ହଁ ଏଥର ଯାଅ ବୁଲିକି ଆସିବ।
କାମରେ ବି ଛୁଟି ମିଳୁନି ତ କାମରେ ଛୁଟି ମିଳିଲେ ସିନା ବୁଲା ବୁଲି କରି ଆସିବା।
ଛୁଟିରେ ସବୁ ବୁଲିବାକୁ ଯାଆନ୍ତି ଏଥର ତ
ହୁଁ ବହୁତ ଏ ବର୍ଷ ତ ବହୁତ ଖରାପ। ହଁ ଆଉ ଅବଶ୍ୟ ଯାଇ ହେଲାନି ତ।
ଆଉ ଏଇ ଗରମରେ କୁଆଡେ ଯିବ କଣ ଲାଗିବ ଗରମରେ ଥକା ଲାଗିବ ତ ଆଉ? କଣ ବୁଲିବାକୁ ଆଉ ମଜା ଲାଗିବ?
ସମସ୍ତେ ବେଶୀ ଶୀତ ଦିନେ ହିଁ ବୁଲିବାକୁ ଯାଉ।
ଖରା ଦିନ ଗଲେ ତ ଆଉ
ନାଇଁ ଆମେ ସେଇ ଯକୁୁ ଆମେ ସେଇ ଶୀତ ଦିନେ ହିଁ ବୁଲିବାକୁ ଯାଉ ବ ଯାଉ ଖରାଦିନେ ଯାଉନୁ।
ହଁ ଖରା ଚୁଟି ଟା କେବଳ ଦଉଛି ସେଥିପାଇଁ ଖରାଚୁଟି ଟା ଘରେ ଖାଲି ବ ପଞ୍ଚିବା ପାଇଁ ନଲେ ଆଉ ବୁଲା ବୁଲି ପାଇଁ ଖରା ଛୁଟି ନୁହେଁ।
ନାଇଁ ଥର ସେଠି ତ ବୁଲା ବୁଲିିବା ନାହି। ଶୀତ ଦିନେ ଯୋଉ ଶୀତ ଶୀତଦିନେ ବୁଲିପାରବନି ଖରାଦିନେ।
ହଁ ହଉ ଠିକ୍ ଅଛି ରଖୁଛି ପରେ କଥା ହବା।
ହଁ।